ହାଲୋ। ନମସ୍କାର। ଶୁଣା ଯାଉଚି ନା ଆପଣଙ୍କୁ?
ହଁ ହଁ ଶୁବୁଚି। କଣ କରୁଚନ୍ତି?
କିଛି ନାଇଁ ଟିକେ ରୋଷେଇ ଚାଲିଛି ଆଉ କାୟା।
ଆଛା।
ଆଉ ଆପଣ କଣ କରୁଥିଲେ?
ଏଇଠି ବସିଥିଲି ଆଉ।
ଆଉ ଖିଆ ପିଆ ସରିଲାଣି?
ହଁ ଏବେ ଜଷ୍ଟ ଖାଇକି ଆସିଲୁ ଆଉ।
ହଁ ହଁ କଣ ଆଜି ରୋଷେଇ ଆଇଟମ୍?
ଚିକେନ କୁ ଚିକେନ ଆଉ ଭାତ।
ହଁ ଆଜି ବୁଧବାର ଆଉ।
ହଁ।
ହଁ ଛ ରାତିରେ ଭାତ ରୁଟି ଖାଆନ୍ତିନି।
ନାଁ ନାଁ ରୁଟି ମୁଁ ଖାଏନି।
ହଁ ପସନ୍ଦ ନୁହଁ ହାଓ। ଆ ରାତିରେ ଆମର ରୁଣ ସବୁବେଳେ ରୁଟି ଭାତ ଖାନ୍ତିନି।
ଆଛା ଆପଣଙ୍କ ଘର କୋଉଠି କି?
ଆମର ଢେଙ୍କାନାଳ।
ଢେଙ୍କାନାଳକୁ
ଢେଙ୍କାନାଳ ଜାଣିପାରିବ ବଳରାମପୁର।
ଆଚ୍ଛା। ଆମର ଢେଙ୍କାନାଳ ଭୁବନ।
ଆଚ୍ଛା ଆଚ୍ଛା।
କେବେ ଦେଖିଛନ୍ତି ନା ଭୁବନ ରଥ ଯୋଉ ଦଶହରା?
ନାଇଁ କେବେ ଦେଖିନି। କଣ ବଳଦେବ ଯାତ୍ରା କଣ ଗୋଟେ ହୁଏ ମୁଁ ଶୁଣିଛି।
ହଁ ବହୁତ ଭଲ ବି ହୁଏ ଏଠି ଭୁବନରେ।
ଶୁଣିଛି ସେଠି କଣ କରନ୍ତି କଣ ସେଥିରେ। ମାନେ
ସେ ଯୋଉ ରଥଯାତ୍ରା ଯାତ୍ରା ଯୋଉ ଦଶହରାକୁ ସେଇ ବଳଦ ଯାତ୍ରା ଯିଏ ସେ ବଳଦ ବୁଲନ୍ତି।
ଆଛା ମାନେ ବଳଦଙ୍କୁ ଧରି ବୁଲାନ୍ତି ମୁଁ ମାନେ ଶୁଣିଛି ସେ ବଳଦେବଙ୍କ କଣ ଯାତ୍ରା ହୁଏ। କିନ୍ତୁ କଣ ମୋ ଜାଣିଥବେ।
ଆଛା କେବେ ଆସିବେ ଦେଖିବେ। ବହୁତ ଭଲ ବି ହୁଏ। ଏଇ ବର୍ଷ ଆସନ୍ତୁ।
ଆଚ୍ଛା ଆଚ୍ଛା ହଉ ଦେଖିବା ଆ
ଆ ରଥ ରଥଯାତ୍ରା ହଉନି ହଉନି ଆପଣଙ୍କ ଆଡେ।
ଭୁବନେ ନାଇଁ ନାଇଁ ଭଲସେ ମାନେ ରଥଯାତ୍ରା ହୁଏ। ହେଲେ ସେମତି ଦ ଗାଁ ଗହଳିରୁ ହୁଏ ଆଉ।
ଆଚ୍ଛା ଆଚ୍ଛା ହୁଁ। ଢେଙ୍କାନାଳରେ ବି ରଥ ଭଲ ରଥଯାତ୍ରା ଭଲ ହୁଏ। ପୁରା ଇ ଦବେ ଢେଙ୍କାନାଳେ ଭଲ ହୁଏ।
ହଁ ତାଲଚେରରେ ଟିକେ ବେଶୀ ଭଲ ହୁଏ ଆଉ।
ହଁ ହଁ ସେଇା ନାଇଁ କାରଣ ତ ଲକ୍ଷ୍ମୀ ପୂଜା ଦେଖିଛନ୍ତି ମ ନାଇଁ? ତତେ ଯାହାର ବି ଢେଙ୍କାନାଳ ଲୋକ ଲକ୍ଷ୍ମୀ ପୂଜା ଦେଖିବାକୁ ଆସିଛନ୍ତି କି।
ନା ନା କେବେ ଲକ୍ଷ୍ମୀ ପୂଜା ମୁଁ ଦେଖିନି। ମାମା ହରିକେ ଯାଇଥିଲେ।
ସେଇଟା ନିହାତି ମାନେ ଦେଖିବା କଥା। ନ ବହୁତ ବଢିଆ ଏବେ ତ ବହୁତ ଆଗରି ବଢିଆ ହଉଛି। ଆଗ ପ ଆଗରୁ ବି ହୁଏ ଏବେ ଆଉ ଟିକେ ଭଲ ହଉଛି ଏଥର ଆଉ। ଆସନ୍ତୁ ଦେଖିବାକୁ ଧରେ ବହୁତ ଭଲ। କିନ୍ତୁ, ଗୋଟେ ଗୋଟେ ଦିନରେ କିନ୍ତୁ ବୁଲି ପାରିବେନି। ଏଟା ବି ସେଇ ବହୁତ ବାଟ ଚାଲିବାକୁ ପଡେ। ବହୁତ ଇଏ କରିବାକୁ ପଡେ। ଠା ଠାକୁରଙ୍କର ପାଖେରେ ପାଖେରେ ମେଢ ଅଧିକ। ଗୋଟେ ମାନେ ସେମିତି ସିଧା ସରଳ ରେଖାରେ ହିଁ ଠାକୁର ଅଛି। ଆପଣ ବୁଲି ବୁଲି ଥକି ଯିବେ।
ଆଚ୍ଛା ମୁଁ କେବେ ତ ଯାଇନି ଆର ବର୍ଷ ମମି ହେରିକା ଯାଇଥିଲେ। ମୁଁ କେବେ ଯାଇନି ଭାବୁଛି ଏଇ ବର୍ଷ ଭାଇର ମୋର ଯିବୁ ବୋଲି ଆଉ।
ହୁଁ ହୁଁ ହୁଁ ଆ ବାଇକ୍ ବାଇକ୍ ଫାଇକ୍ ନେଇକି ଯିବେ ଯଦି କଣ ନା ସେଗୁଡା ବି ବାହାରେ ବହୁତ ରଖୁଛନ୍ତି। ପାର୍କିଙ୍ଗ କରିଦେଇକି ଆମ ଚାଲିଆକୁୁ ଟିକେ ପଡିବ ଆଉ
ହଁ ବହୁତ ବାଟ ଚାଲନ୍ତି କାଳେ
ହଁ ବହୁତ ବାଟ କିନ୍ତୁ ଏମିତି ନାହିଁ କି ଏପଟ ସେପଟ ବେଶୀ ନାହିଁ ଗୋଟେ ଏତେ ସରଳରେଖାରେ ଥିବ ଖାଲି ପୁରା ଚାଲି ଚାଲି ସମୁଦ୍ର ଭଳିଆ ଢେଉ ଭଳିଆ ଆପଣ ଯିବେ ଆଉ କିଛି ନାହିଁ। ଁ ସେ ଲୋକ ଆପଣଙ୍କୁ ପେଲିପେଲି ନେଇଯିବେ। ଏତେ ଭିଡ ହୁଏ ସେ ଲୋକ ହିଁ ପେଲିପେଲି ନେଇଯିବେ। ବି ଆପଣଙ୍କୁ କିଛି ଦରକାର ପଡିବନି ଏତେ ଭି ର ଏଇଟା ହୁଏ ଟିକେ ପ୍ରୋବ୍ଲେମ ଆଉ ଏତେ ଭିଡରେ କଣ ହୁଏ ନା ସେ ଧୂଳି, ଡଷ୍ଟ ବହୁତ ହୁଏ। ଶୀତ ଦିନ ବହୁତ ଡଷ୍ଟ ହୁଏ। ମାନେ ଏତେ ଡଷ୍ଟ ହବ ଯେ ଆପଣ ସେଇଟା ଟିକେ ତାର ମାନେ ମାଇନସ ପଏଣ୍ଟ ଟା ସେଇ ଗୋଟେ। ବୁଲାବୁଲି କରିବା ପାଇଁ ମାନେ ଏତେ ଡଷ୍ଟ ହଉଛି ଆମ ବୁଲିବାକୁ ଇଛା ଇଚ୍ଛା ହବନି। ନହଲେ ଆଉ କିଛି ନାହିଁ। ହୁଁ ହୁଁ ହୁଁ ନା ମୁଁ ଦେଖେଇ ନା ଆମର ତ ଘର ପାଖରେ ଆମେ ଯାଉ ଆଉ ଯାହାହେଲେ ବି ମୁଁ ଏବେ ଦି ବର୍ଷ ହେଲା ଦେଖିନି। ନହେଲେ ସବୁ ବର୍ଷ
ଓହୋ ତାପରେ ମ୍ୟାରେଜ କରିଛନ୍ତି କି?
ହଁ ହଁ ମ୍ୟାରେଡ୍।
ଏ ମୋ ପୁଅ ଅଛି ଗୋଟେ ଅଢେଇ ବର୍ଷର ହିଁ ହିଁ।
ଏ ଓହୋ।
ଏ ବୋଉ ଏଇଟା ମୁଁ ଖୋର୍ଦ୍ଧାରେ ଅଛି ନା। ମୁଁ ଖୋର୍ଦ୍ଧାରେ ଅଛି ହୁଁ।
କଣ ଆପଣ ସେଠି ଜବ୍ ଫବ୍ କରୁଛନ୍ତି ବୋଧେ?
ନାଇଁ ମୁଁ ଜବ୍ କରୁନି ହଜବେଣ୍ଡ ଜବ୍ କରୁଛନ୍ତି। ମୁଁ କରୁଥିଲି ମୁଁ ଟିଚର ଥିଲି କିନ୍ତୁ ମୁଁ ଛାଡି ଦେଇଛି। ମୁଁ ଏବେ ଛାଡ଼ିଦେଇଛି ଆଉ ପୁଅ ଜନ୍ମ ହେବା ପରଠୁ ଆଉ ମାନେ କରିହେଲାନି। ଛାଡ଼ିଦେଇଛି ଏବେ ଆଉ ତାକୁ ସମୟ ଟିକେ ଦବାକୁ ପଡୁଛି। ସେଥିପାଈଁ ଆ ଛୋଟ ପିଲା ନାଇଁ ପ୍ରାଇଭେଟ!
ଓହୋ
ଓହ। କିନ୍ତୁ ସେଇ ତାକୁ ଟିକେ ସମୟ ଦେବାକୁ ପଡ଼ୁଛି ବୋଲି ମୁଁ ଆଉ କରିନି। ଛାଡି ଦେଇଛି। ଏଇଥିପାଇଁ ହଁ ଆପଣ କଣ କରନ୍ତି ପଢନ୍ତି।
ହଁ ହଁ।
ପଢୁଛନ୍ତି ପ୍ଲସ ଥ୍ରୀ ଆଛା ଆଛା କୋଉ କଲେଜ?
ଆମର ଏପଟେ ମଠବରଗଳା।
ଆଚ୍ଛା ଆଚ୍ଛା ହୁଁ।
ପ୍ଲସ ଟୁ ଟା କଲି ଢେଙ୍କାନାଳ ନାଇଁ ଆର୍ଟସ ନା ସାଇନ୍ସ ନେଇଥାନ୍ତି ହେଲେ ଆମ ଘରେ ମନା କଲେ ସାଇନ୍ସ ନିଅନି ବୋଲି ତ ଆର୍ଟ୍ସ ନେଲି।
ଆଚ୍ଛା ଆଚ୍ଛା।
ସିଏ ଆମ ଘରେ କିଏ ରାଜି ନାହାନ୍ତି ସାଇନ୍ସ ରେ
ହଁ ହଁ ନାଇଁ ଭଲ ହେଇଥାନ୍ତା ଭଲ ସ୍କୋପ୍ ନା ତାପାଇଁ ତାପରେ ଭଲ ସ୍କୋପ୍ ଅଛି ସାଇନ୍ସରେ ଟିକେ ହଁ ଏଥିରେ ବି ଅଛି ନା ସେମିତି କିଛି ନାହିଁ ଯେ ନାହିଁ ବୋଲି ଭଲ ହେଇଥାନ୍ତା ଆଚ୍ଛା ଆଚ୍ଛା ହଁ ଆଉ ଘରେ ସବୁ ଆଉ କିଏ କିଏ ଅଛନ୍ତି
ଆଉ ମୋ ବାବା ମୋର ଗୋଟେ ସାନ ଭାଇଟେ ଅଛି
ହଁ
ସେମିତି ଆଉ
ସାନ ଭାଇ ସିଏ ବି କଣ ତ କଲେଜ ନା ସ୍କୁଲ
ନାଇଁ ନାଇଁ ତାର ଏବେ ଟେନ୍ଥ୍ ହେଲା
ଆଛା ହଁ ଏଇ ବର୍ଷ ବୋର୍ଡ ପରୀକ୍ଷା ତାହେଲେ ଏଇ ବର୍ଷ ନାଇଁ
ହିଁ
ହିଁ ହିଁ ଆଚ୍ଛା ଆଚ୍ଛା ଘରେ ସବୁ କଣ କରୁଛନ୍ତି
ହିଁ ଘରେ କଣ କରୁଛନ୍ତି ମାନେ ବୁଝିପାରିଲିନି
ନା ମୁଁ କହିଲି ଘରେ ସବୁ ଏଇନେ କଣ କରୁଛନ୍ତି ତମ ମମି ପାପା
ଓହୋ ପାପା ତ ଅଛନ୍ତି ତାଲଚେରରେ
ଆଚ୍ଛା
ହିଁ ଆଉ ମମି ଏପଟେ ବସିଛନ୍ତି ମାଇଙ୍କ ସହ କଥା ହଉଛନ୍ତି। ପୁଅ ପଢୁଛି ଆଉ
ହଁ ହଁ ହିଁ ହିଁ ଆଉ
ଆପଣ କେତେ ବର୍ଷ ବି ଜବ କରିଛନ୍ତି ଯୋଉ ପ୍ରାଇଭେଟ୍।
ପ୍ରାଇଭେଟ୍ ମୁଁ ତିନି ବର୍ଷ କରିଛି।
ଆଚ୍ଛା। ଆଗକୁ କରିବେ ନା ଆଉ କରିବେନି?
ଆଁ ଦେଖିବା ପୁଅ ଟିକେ ବଡ ହେଇଗଲା ପରେ ଯାହା ଆଉ ଏବେ ଆଉ ମୁଁ ଏତେ ଆଉ ଚିନ୍ତା କରିନି ପୁଅ ବଡ ହେଇଗଲା ପରେ ଯଦି କିଛି ଅସୁବିଧା ହେଲାନି କରିବା ତ ନିହାତି। କରିବାକୁ ତ ଇଚଛା ଦେଖିବା ସମୟ ସୁବିଧା ଦେଖିକି ଆଉ। ପୁଅ ଟିକେ ବଡ ହେଇଲା ପରେ ତା ପାଠ ପଢା ବର୍ତ୍ତମାନ ତ ପାଠ ପଢା ଟା ମାନେ ପିଲାଙ୍କର ବି ବହୁତ ହାଇ ପ୍ରୋଫାଇଲ ହେଇଗଲାଣି ଛୋଟ ଛୋଟ ପିଲାଙ୍କ ପାଇଁ ବି ବହୁତ ତାଙ୍କୁ ସମୟ ଦବାକୁ ପଡୁଛି
ହୁ
ଆଉ ଆଗ ଭଳିଆ ତ ଆଉ ସିଚୁଏସନ ନାହିଁ ଆଉ ବହୁତ ସମୟ ହିଁ ଦବାକୁ ପଡୁଛି ପିଲାମାନଙ୍କୁ ବି ଆଉ ମୁଁ ଯଦି ବାହାରକୁ ଯିବି ତ ଆମେ ଦି ଜଣ ଯାକ ଯଦି ବାହାରକୁ ପିବୁ ପିଲାକୁ କିଏ ଦେଖିବ?
ଓ ହୋଉ ଶାଶୁ ଶଶୁର କଣ ନହାନ୍ତି ନା ଅଛନ୍ତି?
ହଁ ଅଛନ୍ତି ସେ ଗାଁରେ ଅଛନ୍ତି ଆଉ
ଆଚ୍ଛା ଆପଣ କୋଉଠି ଜବ୍ କରିଥିଲେ କି?
ମୁଁ ଅଛି ଏଠି ଖୋର୍ଦ୍ଧ କରୁଥିଲି ଏଠି
ଓହୋ ଖୋର୍ଦ୍ଧାରେ ବି ଜବ୍ କରୁଥିଲେ
ହଁ, ହଁ, ହଁ
ଓହୋ
ମୁଁ ସେଇଠି ହିଁ ଆରମ୍ଭରୁ ହିଁ ମାନେ ବାହାଘର ପୂର୍ବରୁ ହିଁ କରିଥିଲି ବାହାର ପରେ ବର୍ଷେ କରିଛି ଆଉ।
ଓହୋ, ତମାନେ ଆପଣ ମ୍ୟାରେଜ ପୂର୍ବରୁ ଜବ୍ କଲେଣି?
ହଁ, ହଁ, ହଁ।
ହାଲୋ।
କଁ କହିଲେ ଶୁଣା ଗଲାଣି?
ରାତି ରେ ଆଜି କଣ ରୋଷେଇ?
ରାତିରେ ଏବେ ରୋଷେଇ କରଛି ବା ରୁଟି କରିଛି ଆଉ ସବୁ ମିକ୍ସ ଭଜା କରି ଦେଇଛି। ଆଳୁ ବାଇଗଣ ପୋଟଳ ଭେଣ୍ଡି ସବୁ ପକେଇକି ତାକୁ ଭଜା। କରି ଦେଇଛି ଆଉ ସକାଳେ ମାଛ କରିଥିଲି ସେଟା ଅଛି ଆଉ। ନାଇଁ ମାଛ ଆଉ ରା ତି ରେ ଆଉ କେହି ଖାଇବାକୁ ତ ଏତେ ପସନ୍ଦ କରନ୍ତି, ମୁଁ ତ ଖାଏନି ଆମିଷ‌ ମୁଁ ନିରାମ ହଜବେଣ୍ଡ ଖାଆନ୍ତି ହେଲେ ସେ ଖାଇବେ କି ନାଇଁ ସେଇଥିପାଇଁ ମୁଁ କରିନି ସେ ନାହାନ୍ତି ଅଫ ସ୍ ଯାଇଛନ୍ତି।
ଓହୋ, ଆଇଁଷ ଛାଡିକି ରହି ପାରୁଛନ୍ତି।
ହଁ ହୁଁ ହୁଁ ହୁଁ ଛାଡି ଦେଇେଛି ତ ହୁଁ ହୁଁ ରହିଛି ଆଉ ହୁଁ। ମୁଁ ଛାଡିଲିଣି ଆ ବେଶି ଦିନି ହେଇନି ଏ କେତେ ବର୍ଷେ। ଦେଢ ବର୍ଷ ହେଇଥିବ ଆଉ।
ଓହୋ।
ମୁଁ ଛାଡିବାର ଦେଢ ବର୍ଷ ହେଇଛି ଆଉ।
ଫାଷ୍ଟ ଟାଇମ୍ ଶୁଣିଲି କି ଆମିଷ ଛାଡିକି ରହି ପାରୁଛନ୍ତି ଆପଣ।
କଣ କରିବା। ଛାଡିକି ରହିବା କଥା ଆଉ। ଇଏ ତ ନା ମୁଁ ବି ବହୁତ ପସନ୍ଦ କରୁଥିଲି ଆଗରୁ କିନ୍ତୁ ଏବେ ଆଉ ମାନେ। ଛାଡିଗଲିଣି ତ ଛାଡିଗଲିଣି ସେତେ ଆଉ ଆସୁନି ଇଣ୍ଟରେଷ୍ଟ ଆସୁନି।
ହଉ ଠିକ ଅଛି ମୁଁ ଆପଣଙ୍କୁ କଲ୍ ବ୍ୟାକ କରୁଛି ଟିକେ ପରେ।
ଓକେ।